ହ୍ୟାଲୋ ଭାଇ।
ହଁ କୁହ କୁହ ଭାଇ।
ଭାଇ ଭଲ ଅଛ।
ହଁ ସେମିତି ଆଜ୍ଞା ଆଉ ଚାଲିଛି ସବୁ ଆଉ ଭଗବାନଙ୍କ କୃପାରୁ ଆଉ।
ଭଗବାନଙ୍କ କୃପାରୁ କଣ ହେଲା?
ନାଇଁ ଏମିତିିଆ ଆସୁଛି ଦେହ ଟିକିଏ ଖରାପ ନାହିଁ।
ଆ ହେଲେ କଣ ଜର।
ଜର ଝାଡା ବାନ୍ତି ଏଇଆ ଚାଲିଛି ଆଉ।
ଏ କଣ ସବୁ ତମ ପାଖକୁ ପଲାଇଲା କିଏ ଗୋଟେ ଥରରେ?
ହଁ, ଟିକେ ଅଧିକ ବୁଲାବୁଲି ଖରାରେ କରିଦେଲି ତ!
ବୁଲାବୁଲି କରିୁଥିବ ବେ, ତମେ ଖେଳିବାକୁ ପଳେଇଥିବ!
ହଁ, ଖେଳିଆକୁ ବୁଲାବୁଲି ସବୁ ଖରାରେ ହେଇଗଲା ତ, ସ ଟିଏ ଉଁ, ଖରା ଟା ବେଶୀ ମୁଣ୍ଡକୁ ବାଜି ବାଜି ପୁରା ଦେହ ଖରାପ ହେଇଗଲା।
ହଁ, ହେଲା ଯେ, ଆଉ ମୁଁ କଣ ଶୁଣିଲି ଭାଇ ତମ ବିଷୟରେ?
କଣ କୁହ? କଣ ଶୁଣ୍ ଲ।
କଣ ମୁଁ! ମୁଁ, ଶୁଣିଲି ତମର ଭୋଜି କରୁଚ?
ହୁଁ, ହଁ ଏବେ ଏବେ ହବ ଆଉ। ତିନ୍ ତାରିଖ ଦିନ।
ଆ କିଁତି ଆମକୁ ଡାକିନ, ତିନି ତାରିଖ ହେଇଗଲାଣି ଏତେ ପାଖକୁ।
ଆ କାର୍ଡ ବନା ହେଇନି, ତମକୁ କୁଆଡଟା ଡାକିବି କାର୍ଡ ତିଆରି ହଉଛି।
ହୋଇ ଆ ମାସେ ହେଲେ ନାଇଁ, ତମେ କଣ କାର୍ଡ ହେଲେ ବନେ
ଗୁଆ ଅନୁକୂଳ ହେଇନଥିଲା ପରା, ଗୁଆ ଅନୁକୂଳ ହବ ଏବେ, ଏଗାର ଆଜି ଏଗାର ହେଲା। ପନ୍ଦର ତାରିଖ ଦିନ ଗୁଆ ଅନୁକୂଳ ହବ। ତା'ପରେ ଗୁଆ ଅନୁକୂଳ ହେଲେ କାର୍ଡ ସବୁ ବଣ୍ଟା ସମସ୍ତଙ୍କୁ ଦିଆହବ।
ଓହୋ! ଏତେ ନାଟ ଅଛି କି?
ହଁ, ବରା।
ଆରେ, ମୁଁ କଣ ପାଇଁ ଫୋନ୍ କଲି ଜାଣିଲ କି?
ହୁଁ କୁହ?
ମତେ ଟିକେ ଜାଣିଆର ଥିଲା, ବୁଝିଲ!
କଣଟା କହୁନ ମୁଁ କହିବି?
ମତେ ତମର ଯୋ ଜାଗା ବିଷୟରେ ଟିକେ ଜାଣିଆର ଥିଲା?
ଓହୋ! ଏପଟ ର ଆମ ଘର ପାଖରେ ଜାଗା ଜ।
ହଁ, ବା।
ହଁ, କୁହ, କେତେ ସ୍କୋୟାର୍ ଫୁଟ୍ ଏଇ ଜାଗ ଅଛି, ସେୟା ସ କହିଆକୁ ତ?
ମତେ ସେ ଯାଗା କିଛି କୁହନା ବା, ମତେ ହାତ ହିସାବରେ କହିଦିବ ମୁଁ କହିଦି
ହାତ ଅଛି ଏବେ, ଦି ହଜାର।
ହାତ ଦି ହଜାର କିଏ।
ହଁ।
ନାଇବା ତମେ ବୁଝିିନଥିବ?
ହଁ, ବା କମ୍ ହେଇଯାଇଛି ଏବେ!
ବୋଲେ, ଏତେ କମ୍ ହେଇଯାଇଛି!
ହଁ, ଏଇ ବୋଲେ ଏପଡେ, ଏତେ କିଛି ଡେ ପୁରା ହେଇନି ନା, ଘର ଫର ହେଇନି। ଜଙ୍ଗଲ ପରିକା ଅଛି ତ କି
ହେଲା ଯେ, ହେଲା ଯେ, ଭା-ଭାଇ
ହଁ।
ମୁଁ କଣ କହୁଥିଲି ହେଲେ, ଏତେ କମ୍ ବଲେ ତ, ମୁଁ ବଲେ ମୁଁ ଗୋଟେ ଖୋଲି ଭାବିଚି ଏ
ଓହୋ! କହୁନ?
ମତେ-ଏ ଗୋଟେ ଦଶ ଏକର ଗୋଟେ ଦରକାର ହ ବୁଝିଲ।
କଣ କମ୍ପାନୀ ଗୋଟେ ଖୁଲିଅ?
ନାଇବା।
ଆଉ।
ମୁଁ କଣ କହୁଥିଲି ହେଲେ, ମୁଁ ଭାବିଛି, ସେ ଭିତରେ ଗୋଟେ ମାନେ ବଙ୍ଗଲା, ଗୋଟେ ଟାଇପ୍ ର ଗୋଟେ କରିଆ। ବୁଝିଲ?
ହଁ।
ଆଉ ବାହାରେ ବଦ ଏକା ଥରେ ବଗିଚା ଗୋଟେ କରିବା।
ଓହୋ।
ନେଇକିରି ସବୁ କରିବା ଆଉ ଗୋଟେ ବଡ ଗୋଟେ ମାନେ ଗୋଟେ ଗୋଟେ ପାଖାପାଖି ତ ଗୋଟେ ଦଶ କୋଟି ଲଗେଇଦବା ଆଉ।
ଓହୋ।
ହବନି କି?
ହବ ମୁଁ କହିବାର ଆମର ଏପଟେ ଏବେ ଜଲଦି ହବ ହେଲେ, ଏ ମାସ ଭିତରେ ଆ କେମିତି ହବ ଏତେ ଲ କ କିଣାକିଣି କରୁ ନାହାଁନ୍ତି ନା ଏପଟେ। ଜଙ୍ଗଲ ପରିଆ ହେଇଛି ତ ଟିକେ ସହରଠୁ ଦୂର ଦୂରରେ ଅଛି ଜାଗା ଟା।
ସେ ପାଇଁ ଟିକେ ଜଲଦି ଆସିକି କିଣି ଦେଲେ ଭଲ ହେଇଥାନ୍ତା।
ଆରେ ସେଇଥିପାଇଁ ତ ମୁଁ ତମକୁ ଫୋନ କଲି କାହାର କଣ ତମର ଟିକେ ଚିହ୍ନା ପଚିବ ଭଲ ନା।
ହଁ ଏପଟେ ମୁଁ ପ ଆମର ଏପଟେ ବ୍ରୋ ଅଛନ୍ତି ସେଇ ଯାକୁ କଥା ହେଲେ ଟିକେ ହବ ଆଉ। ଦି ହଜାରରେ ମିଳିଯାଉଚି ବୋଲି କୋଉ ଶୁଣୁଥିଲି ମୁଁ ହାତ
ହଁ ସେଇଟା ଆଜ୍ଞା ମୁଁ ଭାବୁଥିଲି ବୋଲେ ମୋର ଜାଗା ଟା ଆଜି ନାଇଁ ବଲେ ହେଲେ କାଲି କି ବଢିବ ବୁଝିଲ ନା।
ହଁ ଏଇଟା ଅ ଏଇଟା ଆଉ କେତେ ଦିନ ଗଲେ ବଢିଯିବ ନା ଏବେ ସିନା ଜଙ୍ଗଲ ପରିଆ ହେଇଛି ଲୋ କ ବହୁତ ଆସୁଛନ୍ତି ଦେଖୁଛନ୍ତି ଟିକେ ଡରିକି ପଳଉଛନ୍ତି। ରାତିରେ ବାରା ଫାରା ବୁଲି ଥାଉଛି ତ।
ଓ ହେଲେ ବିଯାର ହଉ କା ନାହିଁ କି?
ହଁ ଲୋକ ରହିଗଲେ ଆଉ କଣ ଜୀବଜନ୍ତୁ ଆସିବେ କି? ଘର ଫର ଅଧିକ ହେଇଗଲା ପରେ ଆଉ କଣ ଆସିବେକି।
ଜୀବଜନ୍ତୁ ଆସିବେ ଯେ ଘର ସବୁ ଯାଗ ହେଲା ସେ ଗୋଟେ ବ ଛ ବର୍ଷର କଥା।
ନାଇଁ ବହୁତ ଲୋକ କିଣି ସାରିଲେଣି ଏବେ ଆରମ୍ଭ ହେଇଯିବ। ବର୍ଷା ଦିନ ଆସିଲାଣି ଆରମ୍ଭ କରିଦେବେ।
ଭାଇ ମତେ ମିଳିବ ତ।
ହଁ ମିଳିବ ତମେ ଆସ କାଲି ଆଡେ ଆସ ମୁଁ କଥା କରେଇ ଦେ ଜଣ ଲୋକଟା ସହିତ।
କିଏ ତାର ନିଜର ଜାଗା।
ଏଇନି ବି ବିକୁଛି ଜାଗା ଜାଗ।
ବୁଝିଲ ଭାଇ କଣ ହେଇଛି?
ହଁ କୁହ।
ମୁଁ ଦଶ ଏକର ଏକା ଥରେ ଭାବିଛି ବୁଝିଲ।
ହଁ ମିଳିଯିବ ବହୁତ ବଡ ଜାଗାଟା ଏଟା।
ହଁ ବୋଲେ ମାନେ କଣ ଜଣ ନାଁ ରେ ତ ନଥିବ ସେଇଟା ପୁରା ଭାଗ ଭାଗ ହେଇ କା କା ମାନେ ଅଲଗା ଅଲଗା ଜାଗା ହେଇକିଥିବ ନା।
ନହିଁ ଏ ଅଛି ଅ ଅ ବୋଲେ ଆଉ କହିଲେ ଲୋକ ବିକିବାକୁ ଲୋକ ଅଛନ୍ତି ନା ରାଜି ଅଛନ୍ତି।
ରାଜିି ଅଛନ୍ତି।
ହଁ କାହିଁକଲେ ଏପଟେ କିଛି ଘରଫର ହେଇନି ନା ଲୋକ ଭାବୁଛନ୍ତି ଆଉ ଆଗକୁ ଆର କେ ଛି ରେଟ ବଢିବନି ତ। ଏବେ ବିକିଦି ବିକିଦି ହଉଛନ୍ତି ସମସ୍ତେ କିନ୍ତୁ କିଏ ହେଲେ ଜାଣିନାହାନ୍ତି ଯେ ଆଗକୁ ଗଲେ ଏଇଟା ସବୁ ପୁରା ଲୋକ ବହୁତ ଅଧିକ ରେଟ୍ ହେଇଯିବ।
ଭାଇ ମୁଁ କାହିଁକି ଏଇଟାକୁ ଆଶା କରୁଛି ବୁଝିଲ ନା
ହଁ କୁଅ
ମୁଁ ଆଶା କରୁଛି ଏଇଥିପାଇଁ ଯେ ମୁଁ ଶୁଣିବାକୁ ପାଇଲି ମୋର ନିଜର ମାନେ ଅଛନ୍ତି ଜଣେ ଏ ପୁରା ଏକାରେ ଗମେଣ୍ଟରେ ଅଛନ୍ତି ବୁଝଲ୍
ଓହୋ
ତ ସେଇ ହିସାବରେ ମାନେ ମତେ ଖବର ମିଳିଲା ଯେ ସେଇଠି ଗୋଟେ ଗୋଟେ ବଡ ଏକାଥରେ ରାସ୍ତାଟି ତିଆରି ହେବାକୁ ଯାଉଛି
ହଁ ହଁ
ମାନେ ଜାତୀୟ ରାଜପଥ ବୁଝିଲ
ଓ ହୋ
ସେଇଥିପାଇଁ ମତେ ଟିକେ ଇଚ୍ଛା ହେଲା ଯେ ହଁ ସେପଟେ ପକେଇ ଦେଇଥିବା ଆଜି ନ ହେଲେ କାଲିକି ହବ ନା ଆଉ ବଢିବ ନା
ହଁ ଏପଟେ ବଢିଯିବ ଏବେ ଆଉ ଗୋଟେ ବର୍ଷଟି ଭିତରେ ବଢିଯିବ ଲୋକ ମାରପିଟା ହେଉଛନ୍ତି ନବା ପାଇଁ
ସେଇଟା ପରା ସେଇଟା ସେଇଥିପାଇଁକା ମୁଁ ଯାଉଛି ମୁଁ ବୁଝିଲ ନା ତମେ କର୍ଦେଇଥ
ହଁ ମୁଁ କା କଥା ହେଇ ଯାଉଛି କଥା ହେଇଯାଉଛି ତମେ ଆସ କାଲି ଆଡକୁ କଲ୍ କରିକି ଆସ ମୁଁ ରେଡ଼ି କରି ରଖିଥିବି ସବୁ କଥା ହେଇଯିବ ତମେ ଆଉ କେତେ କଣ ଆଉ ଯଦି ହବ ହେଲେ ଆହୁରି ବି କମ୍ ହବ ହେଲେ ଭଲ କଥା ଉଣେଇଶହ ପଚାଶ କି ଉଣେଇଶହ ହେଇଯିବ ହେଲେ
ହ ହଁ ମାନେ ସେଇଟା ତ ବେଶୀ କମିବନି ତଥାପି ଯଦି ହଉଛି ବ ଆମେ କଥା ହେଲା ପରେ ଜଣା ପଡ଼ିବ ଆଉ ବୁଝ୍ଲ
ହଁ ହଁ ସେଇଟା ଏକା
ସେଇଟା ତମେ ତମେ ଏଇଟା କହିଲ ଦି ହଜାର ଅଛି ବୁଝ୍ଲ ନା
ହଁ
ସିଏ ଆଉ ଗୋଟେ ରେଟ କହିବ କି କଣ ବୁଝ୍କ
ନାଇଁ ମୁଁ ତାକୁ ପଚାରୁଥିଲି ମତେ ଦି ହଜାର କହିଥିଲା ନା ତ ମୁ ମୁଁ ତମ ସହିତ ଯିବି ତ ମୁଁ ଅଧିକ କହିଲେ ମୁଁ ତମ ପାଖେ ଥିବି ନା କହିବି ତାକୁ ମତେ ଗୋଟେ ରେଟ୍ ଆଉ ଜଣକ ଆଉ ଗୋଟେ ଗୋଟେ ରେଟ୍ ଏଟା ଭଲ୍ ନାହିଁ ନା
ହଁ ସେ ଜିନିଷ ଟା ସେ ଜିନିଷି ଭଲ ନା
ହୁଁ
ସେଇଥିପାଇଁ ଡର ଲାଗୁଛି ଟିକେ ଆଉ କଣ କରିବା
ନାଇଁ ମୁଁ ତମକୁ ଦେଖେଇବି ନା ତ ମୁଁ ତମ ସହିତ ଯିବି ନା ସିଏ ମୋତେ ଯୋଉ ରେଟ୍ କହିଛି ସିଏ ମତେ ଯୋଉ ରେଟ କହିଛି ସେଇଟା କହିବାକୁ ପଡିବ ଏକା
ସେ ସେଇଟା ସେ ଜିନିଷଟା ତମେ ଯାହା କାମ ଅଛି କାଲିକି ଛାଡ ବୁଝିଲ
ହଁ
ତମେ ମୋ କାମଟା କରେଇଦିଅ ହେଲା ଯାହା ହେଲେ ହେଲେ
ହଉ ତମେ ଆଗରୁ ଆଉ କୋଉଠି ବୁଝଥିଲ କି
ନାଇଁ ହଁ ମାନେ ଏପଟେ ଆମର ବୁଝିଥିଲି ସେରଗୋଡ ପାଖାପାଖି
ଓହୋ କେତେ ଟଙ୍କା ରେଟ୍ ଥିଲା ଯେ କଣ
ସେଇ ଯାକ ହାଇ ଅଛି ମାନେ ଏତେ ଅଧିକ ଯେ ମୁଁ କିଣି ହେଲେ ପାରିବି
ଯେ ଟିକେ କହୁନ କେତେ ରେଟ୍ ଥିଲା କଣ ଆମେ ହେଲେ ରେଟ ଜାିଣିଲେ ଭଲ ନା
ବୋଲେ ପାଖାପାଖି ସେପଟେ ଅଛି ତମ ହିସାବରେ ମାନେ ଏଗାର ହଜାର ରୁ ଆରମ୍ଭ।
ଓ ସହର ଅଞ୍ଚଳରେ ଦେଖୁଥିଲ ବୋଧେ।
ନାଇଁ ନାଇଁ ଯେହେତୁ ମୁଁ ଦେଖ ମୁଁ ମୁଁ ସେପଟେ ଦେଖିଲି ମି କ ବହୁ ବୁଝିଲୁ
ହଁ ହଁ।
ହଁ ସେଇ ଜିନିଷ ଟା ପାଇଁକା ମାନେ ମୁଁ ଖୋଲି ଗୋଟେ ମାନେ ଯାହା ହେଲେ ଲେ ସହରାଞ୍ଚଳ ପାଖାପାଖି ଦେଖିଲେ ଭଲ ବେପାର ଟା ହବ।
ହଁ।
ଦେଖିବା ଆଉ କଣ?
ହେଲେ ତମେ କାଲି ଆସ କଲ୍ କର ମତେ ମୁଁ ଯାଇ ଦେଖେଇଦେବି ଆଉ। ଦେଖେଇିଲା ପରେ ସବୁ ଆରମ୍ଭ କରିବ ତମେ ତମର ରେଜିଷ୍ଟ୍ରେସନ ଫେଷ୍ଟ୍ରେସନ କରିବ ଆଉ।
ଭାଇ ଯେତିକି ଯାହା ମାନେ ମ ଯଦି ମନ ପାଇଲା ଯଦି ଜାଗା ମନ ପାଇଲା ବୁଝିଲ
ହଁ।
ଯଦି କାଲିକି ମନ ପାଇଯାଉଛି ବୋଲେ ଆଖି ବନ୍ଦ କରିକି ଯାହା ଯେତିକି ପାରିଲା ମାନେ ସାରିଦେଇଥିବ। ଯାହା ଅଛି ସେ ସାରଦବି ବୁଝିଲ।
ଓହୋ।
ଏଇଗା ଭାବିଛି।
ଉଁ।
ହଉ ଛାଡ ଆଉ କଣ କୁହ ଭଲ ଅଛ?
ପରା ବଡିଆ।
କଣ ଖବର ଆଉ ତମର ଗରମ କେମିତି?
ଗରମ ତ ଅଧିକ ଆଉ ଘରୁ ବାହାରି ହଉନି ଆଉ।
କି ବା।
ଆଉ ଏତେ ଗରମ ରେ କୁଆଡେ ଯିବ?
ହଁ ହେଲା।
ତମର ସେପଟେ ଗରମ ହଉନି?
ନାଇଁ ଭାଇ ଆମର ହଉଛି କିନ୍ତୁ ଉପର ବଳା ହେଇଗଲେ ଟିକେ ଥଣ୍ଡା ପବନ ହଉଛି ଆଉ।
ଓହୋ।
ହ ଅ।
ହେଲେ ଏପଟେ ଆଡେ ଦେଖୁନ ଟିକେ ଦିଗ ପହଣ୍ଡି ସେପଟେ ଆଡେ ଜାଗା ଟେ କମ୍ ପଡ଼ିବ ବଧେ କଣ?
ନାଇଁ ଭାଇ ଏଇଠି ଆସିଲା ଠୁ ସେ ମାନେ ବେଶୀ ବଢିଲା ଏବେ ଯେହେତୁ ଚିହ୍ନା ପର୍ଚରେ ପଳେଇ ଆସିଲା ବୁଝିଲ।
ହଁ ଦିଗ ପହଣ୍ଡି ଦିଗ ପହଣ୍ଡି ନହେଲେ ନହଲେ ଏପଟ ସାଇଡ ଭୁବନେଶ୍ଵର ଖୋର୍ଦ୍ଧା ସାଇଡ ଖୋର୍ଦ୍ଧା ଆଡେ
ହଁ ଦେଖିଲେ ହବ କିନ୍ତୁ ମତେ ଏଇଟା ଠିକ ଠାକ୍ ଲାଗିଲା ବୁଝିଲ ନା।
ହଁ ଏଇଟା ତ ରଖିବ। ଆଉ ଗୋଟେ ଟିକେ ଜାଗା ଟିକେ ପକେଇକି ରଖିଦବା ପାଇଁ ଆଗ ଭବିଷ୍ୟତ ପାଇଁ ଆଉ।
ଭବିଷ୍ୟତ ହେଇନିକା ବର୍ତ୍ତମାନ ଏଡିିକା ଅତୀତ ହେଲେ ତ ତମେ ଜାଣିଛ ଏଡିିକା ବୁଝିଲ।
ହଁ।
ହଁ ସେଇଥିପାଇଁ ମୁଁ ଆଉ ଏତେ ଆଡେ ଦେଖିନି ଆଉ କାଁଁଇ ଦୂରରେ ପକେଇବା ବେକାର। ମାନେ ଆଉ କିଏ ମାନେ କିଏ କବ୍ଜା କରିବ।
ହୁଁ ହୁଁ
ସେଇଥିପାଇଁ ଭୟ ଲାଗୁଛି ଏକଲା ଲୋକ ଜାଣିଛ ତମେ।
ହଁ ହଁ
ହଉ ଭାଇ ଠିକ ଅଛି ଯାଉଛି ଆମେ ଡା ଡାଲେଣି ତ ଯିବାକୁ ପଡିବ ହେଲା।
ହଉ ହଉ, ମୁଁ ତମେ କାଲି ଆସିିକି ମତେ ଫୋନ କର ମୁଁ ସବୁ, ତା ସହିତ କଥା ହେଇକି ସବୁ ଠିକ ଠାକ୍ କରି ରଖିଥିବି। ଆଇଲେ ବୁଝାବୁଝି କରି ସେଠି ଛିଡେଇଦବା ଆଉ। ତାପରେ ତମର ରଖିଲି।
ଥିଲେ ଭଲ ଲାଗତା ଆଉ।
ହଁ ମୁଁ କଥା ହେବି ନହେଲେ, ଯଦି କାଟିଲେ କାଟିବ ବୋଧେ ପଚାଶ ଟଙ୍କା ଶହେ ଟଙ୍କା ପର ହାତ ଆଉ।
ହଁ ହଉ ଠିକ୍ ଅଛି ଠିକ୍ ଅଛି ଭାଇ।
ରଖୁଛି।
ହଉ ହଉ।